ହ୍ୟାଲୋ।
କୁ କୁହନ୍ତୁ।
ହ୍ୟାଲୋ।
ପୁନର୍ବାର କଲ୍ କରିଥିବାରୁ ଧନ୍ୟବାଦ।
ହ୍ୟାଲୋ।
ପୁନର୍ବାର ସଂଯୋଗ କରିଥିବାରୁ ଧନ୍ୟବାଦ।
ଆଜ୍ଞା ଆଜ୍ଞା କୁହନ୍ତୁ ଆପଣଙ୍କର
କୁହନ୍ତୁ ଆପଣ କେଉଁ
ଏ ଗଲା ଆଜ୍ଞା।
କେଉଁ ବିଷୟରେ ଜାଣିବାକୁ ଚାହୁଁଛନ୍ତି? କେଉଁ ବିଷୟରେ ଜାଣିବାକୁ ଚାହୁଁଛନ୍ତି?
ଆମର ଟିକେ ମାନେ କଣ କହିଲେ ଯୋ ଶାସ୍ତ୍ର ପୁରାଣ ବିଷୟରେ କିଛି କୁହନ୍ତୁ।
ଆପଣଙ୍କର ମାନେ କଥାର ସ୍ଵରରୁ ଲାଗୁଛି ଆପଣ ବହୁତ ମାନେ ଧାର୍ମିକ ଲୋକ ଭଳି ତ ଆପଣ କିଛି ମାନେ ଠାକୁରଙ୍କ ବିଷୟରେ କିଛି କୁହନ୍ତୁ।
ଠାକୁରଙ୍କ ବିଷୟରେ କହିବାକୁ ଗଲେ ଭଗବାନ ହେଉଛନ୍ତି ଜଣେ।
ଆଜ୍ଞା।
ଆପଣ କୋଉ ଠାକୁରଙ୍କ ବିଷୟରେ ଜାଣିବାକୁ ଚାହୁଁଛନ୍ତି।
ମାନେ ଯେମିତିକି ଆମର ଜ୍ୟୋତିଷ ଶାସ୍ତ୍ର ବିଷୟରେ ଆ କି ଆମର କିଛି ରୀତି ନେତୀ ଆଜ୍ଞା।
ପ୍ରଥମ ପ୍ରଥମ କହୁଛି ଜ୍ୟୋତିଷ ଶାସ୍ତ୍ର।
ଆଜ୍ଞା।
ଜ୍ୟୋତିଷ ଶାସ୍ତ୍ର ମାନ୍ୟତା ଅନୁସାରେ ଜ୍ୟୋତିଷ ଶାସ୍ତ୍ର ନବ ଗ୍ରହ ନବଗ୍ରହ ଉପରେ ନିର୍ଭର କରେ।
ଆଜ୍ଞା।
ଯେମିତି କିି ସୂର୍ଯ୍ୟ ଚନ୍ଦ୍ର ମଙ୍ଗଳ ବୁଦ୍ଧ ବୃହସ୍ପତି ଶନି ରାହୁ କେତୁ।
ଆଛା।
ଏଇ ନଅଟି ଗ୍ରହ ଉପରେ ନିର୍ଭର କରେ ନଅ ସୂର୍ଯ୍ୟଙ୍କ ଚାରି ପାଖରେ ତାଙ୍କର ଯୋଉ ଚଳନ କରନ୍ତି ସେଇ ସବୁ ଚଳନ ର ଦିଗ ଦିଗ ଗୁଡିକୁ ଅନୁସରଣ କରିକି ଜ୍ୟୋତିଷ ଶାସ୍ତ୍ର ରଚନା କରାଯାଇଛି।
ହଁ ହଁ।
ଏବଂ ସେ ଚଳନ ସମୟରେ ତାରକା ଗୁଡି ମାନ ଗୁଡିକ ମାନଙ୍କର ଅ ଆ ଉପସ୍ଥିତି ସମୟ ଏବଂ ଦିଗକୁ ବି ଅନୁସରଣ କରିକି ରଚନା କରାଯାଇଛି।
ଅ ହଁ ତାରକା ମାନଙ୍କର କଣ କହିଲେ?
ତାରକା ମାନେ ନକ୍ଷତ୍ର। ନକ୍ଷତ୍ର ମାନେ
ଆଜ୍ଞା ଅନୁସରଣ ଉପସ୍ ସ୍ଥିତିକୁୁ ଅନୁସରଣ କରି ଜ୍ୟୋତିଷ ସାତ୍ର
ରଚନା କରାଯାଇଛି ଆଜ୍ଞା ଏବଂ ଏଇ ରଚନା କରିବା ଭିତରେ ବାରଟି ରାଶି ବାରଟା ରାଶି ଗଠନ କରାଯାଇଛି।
ରାଶ ଆମର ବାରଟି ଆଜ୍ଞା।
ମିସ୍ ପ୍ରଥମ ମେଷ ବୃଷ ମିଥୁନ କର୍କଟ। କର୍କଟ ସିଂହ କନ୍ୟା ତୁଳା ବିଛା ଧନୁ ମକର କୁମ୍ଭ ମୀନ।
ଆଜ୍ଞା।
ଇତ୍ୟାଦି।
ଆଜ୍ଞା।
ଏବଂ ମଣିଷ ଜନ୍ମ ସମୟରେ
ଆଜ୍ଞା।
ମଣିଷର ଜନ୍ମ ସମୟରେ ନକ୍ଷତ୍ର ଏବଂ ଗ୍ରହ ମାନଙ୍କର ଉପସ୍ଥିତି ରୁ ଉଁ ପିଲାଟିର ଜାତକର ରାଶି ନିର୍ଦ୍ଧାରିତ
ହୁଁ ନିର୍ଦ୍ଧାରିତ କରାଯାଏ।
ହଁ ଆଉ ରାଶି ଅନୁସାରେ ଭାଗ୍ୟ ନିର୍ଦ୍ଧାରିତ କରାଯାଏ। ଯାହାକି ଶତ ପ୍ରତିଶତ ହେଇଥାଏ।
ଆଜ୍ଞା ଶତ ପ୍ରଶି ପ୍ରତିଶତ ଶତ ହୁଇ ହୋଇଥାଏ।
ଆଜ୍ଞା।
ଆଚ୍ଛା।
ଏକଥା ବି ଜ୍ୟୋତିଷ ମାନେ କହିଛନ୍ତି ଯେ କି ନିଜ ଚେଷ୍ଟା ଫଳରେ ନିଜ ଭାଗ୍ୟକୁ ବି ମଣିଷ ବଦଳାଇ ପାରେ।
ଆଜ୍ଞା।
ନିଜ କର୍ମ ନିଜର ପରିଶ୍ରମ ଫଳରେ ସେ ନିଜ ଭାଗ୍ୟକୁ ବି ବଦଳେଇ ଦେଇପାରେ।
ଆଜ୍ଞା ଜଣେ ଯଦି ବହୁତ ଆଜ୍ଞା କୁହନ୍ତୁ।
ଜ ଜଣଙ୍କର ଭାଗ୍ୟ ଯଦି ବହୁତ ଖରାପ ଥିବ ତାର ପରିଶ୍ରମ ଆଉ କର୍ମଫଳ ତାକୁ ବହୁତ ଭଲ ଫଳ ଦେବ।
ଆଜ୍ଞା।
ଆଜ୍ଞା। ଆଉ କଣ ଜାଣିବାକୁ ଚାହୁଁଛନ୍ତି ଏବଂ ପ୍ରତ୍ୟେକ ରାଶିର ଜଣେ ଜଣେ ଅଧିପତି ଅଛନ୍ତି।
ଅଧିପତି ଅଛନ୍ତି ଆଛା କୋଉ କେଉଁ ରାଷି ସେମାନଙ୍କର କେଉଁ କେଉଁ ଅଧିପତି ଅଛନ୍ତି?
ଯେମିତିକି ମେଷର ମଙ୍ଗଳ। କର୍କଟର ହଁ କର୍କଟର ଚନ୍ଦ୍ର। ହଁ ସେଇ ଟାଇପ ର ସେଇ ପ୍ରକାରର ସବୁ ନବଗ୍ରହ ବାରଟି ରାଶିକୁୁ ଅଧିପତି ହେଇକି ରହିଚନ୍ତି ବାରଟି ରାଶିରେ। ଏବଂ ପ୍ରତ୍ୟେକ ରାଶିର ଇଷ୍ଟ ଦେବ ଜଣେ ଜଣେ ଅଛନ୍ତି।
ଆଚ୍ଛା।
ଯେପରିକି ମେଷ ରାଶିର ହନୁମାନ।
ମେଶ ରାଶିର ହନୁମାନ ଆଚ୍ଛା।
ବୃଷ ରାଶିର ମହାଦେବ ମହାଦେବ ଶିବ ଶଙ୍କର। କର୍କଟର ମହାଦେବ ଶିବ ଶଙ୍କର।
ଆଜ୍ଞା।
ଏଇ ଟାଇପ ର ଏଇ ପ୍ରକାରର ଅଛନ୍ତି ସମସ୍ତେ ଆଜ୍ଞା।
ଅଁହଁ।
ଆଉ କଣ ଜାଣିବାକୁ ଚାହୁଁଛନ୍ତି କୁହନ୍ତୁ?
ଆଜ୍ଞା।
ଆଉ କେଉଁ ବିଷୟରେ ଜାଣିବାକୁ ଚାହୁଁଛନ୍ତି?
ଆମର ଓଷା ବାର ବିଷୟରେ ଆମର ମାସକୁ ଅଁ କୁହନ୍ତି ଯେ ଆମର କଣ ବାର ମାସରେ ତେର ପର୍ବ ତ ଆମର ପର୍ବ ମାନଙ୍କ ବିଷୟରେ କି ଛି ଆପଣ ଜାଣିଛନ୍ତି କହିପାରିବେ?
ନିଶ୍ଚିନ୍ତ।
ଆଜ୍ଞା କୁହନ୍ତୁ।
ବାର ମାସରେ ପ୍ରତ୍ୟେକଟି ମାସ ଅନୁସାରେ ପର୍ବ ପାଳନ କରାଯାଏ। ଓଡିଆ ମାନଙ୍କର ଏହା ନି ରୀତି ନି ତୀ ଅନୁସାରେ ସେମାନେ ପ୍ରତ୍ୟେକ ମାସକୁ ପ୍ରତ୍ୟେକ ଋତୁକୁ ପ୍ରତ୍ୟେକ ଦିନକୁ ଗୋଟେ ପର୍ବ ଭାବରେ ପାଳନ କରିଥାନ୍ତି।
ଆଜ୍ଞା।
ଯେପରିକି ଦିନରୁ ଆରମ୍ଭ କରିବା। ସୋମବାରଟି ଶିବ ଶିବ ଠାକୁରଙ୍କ ପାଇଁ ସମର୍ପିତ। ମଙ୍ଗଳବାର ଟି ହନୁମାନଙ୍କ ପାଇଁ ସମର୍ପିତ। ବୁଧବାରଟି ଗଣେଶଙ୍କ ପାଇଁ ସମର୍ପି ଏ ହଁ ବୁଧବାରଟି ଗଣେଶଙ୍କ ପାଇଁ ସମର୍ପିତ ଗୁରୁବାରଟି ମା ଲକ୍ଷ୍ମୀଙ୍କର ଏବଂ ଗୁରୁ ଗୁରୁ ଦେବଙ୍କ ପାଇଁ ସମର୍ପିତ।
ଆଜ୍ଞା।
ଶୁକ୍ରବାରଟି ମା ଲକ୍ଷ୍ମୀଙ୍କର ତାଙ୍କ ପାଇଁ ସମର୍ପିତ। ଶନିବାରଟି ଶନି ଦେବଙ୍କ ପାଇଁ ସମର୍ପିତ ଏବଂ ହନୁମାନଙ୍କ ପାଇଁ ସମର୍ପିତ। ଏବଂ ରବିବାରଟି ସୂର୍ଯ୍ୟ ନାରାୟଣଙ୍କ ପାଇଁ ସମର୍ପିତ ଅଟେ।
ଆଜ୍ଞା ଆମର କୁହନ୍ତି ବୁଧବାରଟା ସରସ୍ଵତୀ ମାଙ୍କ ପାଇଁ ବି ସମର୍ପିତ ସେଇ ଦିନ ଠାରୁ ବି ଦ୍ୟା ଆରମ୍ଭ କଲେ ମାନେ ଯୋଉ ପିଲା ପ୍ରଥମେ ବିଦ୍ୟା ଆରମ୍ଭ କରିବେ ଅଁ ଏକ ତ ଗଣେଶ ପୂଜା କିମ୍ବା ସରସ୍ଵତୀ ପୂଜାରେ ବିଦ୍ୟା ଆରମ୍ଭ କରନ୍ତି।
ବୁଧବାରଟି ହଁ ଆଜ୍ଞା ବୁଧବାରଟି ଗଣେଶ ପୂଜା ସରସ୍ଵତୀ ପୂଜା ବି ହୁଏ।
ଆଜ୍ଞା। ତାପରେ ଯଦି ମାନେ ଯଦି ନହେଲା ଧରି ନିଅନ୍ତୁ ଆଗୁଆ ଆପଣ ସେ ପୂଜା ପୂର୍ବରୁ ଆପଣ ପଢେଇବାକୁ ଚାହିଁଲେ ତେବେ ଆପଣ ବୁଧବାରରେ ପଢେଇଲେ ଅ ମାନେ ପଢେଇବା ଆରମ୍ଭ କଲେ ସେଟା ଶୁଭ ମନାଯାଏ।
ଆଜ୍ଞା।
ଆଜ୍ଞା।
ସେହିପରି ପ୍ରତ୍ୟେକ ଦିନ ପ୍ରତ୍ୟେକ ଦିନ ପରେ ପ୍ରତ୍ୟେକ ମାସ ପ୍ରତ୍ୟେକ ମାସରେ ହେଉ ଚି ବୈଶାଖ ବୈଶାଖ ମାସ ଅତି ପବିତ୍ର ମାସ। ଓଡିଆରେ ଅଛି ଆ, କା, ମା, ବୈ
ଆ, କା, ମା, ବୈ।
ଆଷାଢ଼, କାର୍ତ୍ତିକ, ମାର୍ଗଶିର, ଆଉ ବୈଶାଖ ଏଇ ଚାରୋଟି ମାସ ହୋଉଚି ପୂନ୍ୟମାସ। ଏଇ ଚାରୋଟି ମାସରେ ଧର୍ମ କାର୍ଯ୍ୟ ଧର୍ମ କାର୍ଯ୍ୟ କଲେ ଧର୍ମ ଫଳ ମିଳିଥାଏ।
ଆଜ୍ଞା ପୂନ୍ୟ ଫଳ ମିଳିଥାଏ।
ଧର୍ମ ଫଳ ଯାହାକୁ ଧର୍ମ ଫଳ ବି କୁହନ୍ତି।
ଆଜ୍ଞା।
ଆପଣ ଆପଣ ଧର୍ମ ଯଦି କରିଥିବେ ତାହେଲେ ତାର ଫଳ ମିଳିବ।
ଆଜ୍ଞା।
ଧର୍ମ କହିବାକୁ ଗଲେ ପର ସେବା ଚଢେଇ, ପିମ୍ପୁଡି ଇତ୍ୟାଦି ଜୀବ ଜନ୍ତୁ ଏମାନଙ୍କୁ ଖାଦ୍ୟ ଖୁଆଇବା।
ଆଜ୍ଞା।
ଆଉ ଗରିବ ରୋଗୀ ଭିକାରୀ ଏମାନଙ୍କର ସ୍ୱାସ୍ଥ୍ୟ ସେବା କରିବା।
ଆଜ୍ଞା।
ଲୋକମ୍ କୌଣସି ଲୋକଙ୍କୁ ଅସୁବିଧାରେ ନ ପକେଇକି ସମସ୍ତଙ୍କୁ ସହାଯ୍ୟ କରିବା।
ଆଜ୍ଞା।
ଇତ୍ୟାଦି ଯିବ ଧର୍ମ କାର୍ଯ୍ୟରେ।
ଆଜ୍ଞା।
ବିଭିନ୍ନ ପ୍ରକାର ମନ୍ଦିର ଦର୍ଶନ ଆଉ ଦାନ ଧର୍ମ କରିବା ଇତ୍ୟାଦି କଲେ ପୁନ୍ୟ ଫଳ ମିଳିବ।
ଆଜ୍ଞା।
ସେଇପରି ବୈଶାଖ, ଜ୍ୟେଷ୍ଠ ମାସରେ ସେମତି ଏ ଯେମତି କିି ଏଇଟା ବର୍ତ୍ତମାନ ଆମର ଜ୍ୟେଷ୍ଠ ଚାଲିଚି। ଜ୍ୟେଷ୍ଠ ମାସରେ ସ୍ନାନ ପୂର୍ଣ୍ଣିମା, ପ୍ରଭୁ ଜଗନ୍ନାଥ ସ୍ ସାନ୍ ଆ ମା ବର୍ଷକୁ ଥରେ ମୁକ୍ତିମଣ୍ଡ ଯୋଉ ଆମର ଆଉ ଅଣ ଭିତର ଘରୁ ବାହାରିକି ତାଙ୍କର ହୁଁ ଚ ଚତୁର୍ଦ୍ଧା ମୂର୍ତ୍ତି ବାହାରିକି ଆସିକି ମୁକ୍ତ ମଣ୍ଡପରେ ଗାଧୁଆ ଗାଧେଇଥାନ୍ତି। ଶହେ ଆଠେ କଳସରେ ଶହେ ଆଠେ ଗରା ସୁନା କଳସରେ ସ୍ନାନ କରିବେ। ସ୍ନାନ କରିସାରିଲା ପରେ ମାନ୍ୟତା ଅନୁସାରେ ଠାକୁରଙ୍କୁ ଜ୍ଵର ହେଇଥାଏ, ସେ ଅଣସର ଘରେ ପଶିଥାନ୍ତି।
ଆଜ୍ଞା। ସେଇ ମାସଟି, ସେଇ କିଛି ଦିନଟି କୁହନ୍ତି ଯେ
ସେ ଏଇ କିଛି ଦିନ ଯୋ ଯୋଉ ଅଣସର ଘରେ ଠାକୁର ଥାଆନ୍ତି ଯେତେବେଳେ ସେଇ ସମୟଟି ବହୁତ ସତର୍କତାର ସମୟ କୁହାଯାଏ। ଯେପରିକି ଦେଖିଥିବେ ଏଇ ସି ଏହି ଟାଇମ୍ ରେ ପଣସ ପାଚି ଯାଇଥାଏ। ଆମ୍ବ ପାଚି ଯାଇଥାଏ। ଆଉ ଏଗୁଡିକ ଉପରେ ମାଛି ଆଉ ମଶା ମାନଙ୍କର ଉପଦ୍ରବ ପ୍ରବଳ ବଢିଥାଏ ଏଇ ସିଜନ୍ ରେ। ଏଇ ଋତୁରେ ଏଇ ଋତୁରେ ଡାଇରିଆ ହେଇଥାଏ। ଜର, ଝାଡା, ବାନ୍ତି ଇତ୍ୟାଦି ବିଭିନ୍ନ ପ୍ରକାର ରୋଗ ହେଇଥାଏ।
ଆଜ୍ଞା।
ସ୍ୱାସ୍ଥ୍ୟ ସମସ୍ୟା ବାହାରିଥାଏ। ସେଥିପାଇଁ, ଠାକୁର ବି ଏଇ ଟାଇମ୍ ରେ ଅଣସ ସର ଘରେ ବି ଥାଆନ୍ତି।
ଆଜ୍ଞା।
ଯେହେତୁ ସେ ମାନ୍ୟତା ଅନୁସାରେ ସିଏ ଆମକୁ ରକ୍ଷା କରିପାରନ୍ତି ନାହିଁ। କାହାର କାରଣ
ଆଜ୍ଞା। ଯେହେତୁ ସେ ଆମର ମାନେ ସୁସ୍ ସୃଷ୍ଟି କର୍ତା ଆମର ତ
ସିଏ ହିଁ ଆମର ପାଳନ କର୍
ପାଳନ କର୍ତ୍ତା, ଆଉ ସିଏ ଯେହେତୁ ଜ୍ଵରରେ ଶୋଇଲେ ତ ଆମ ଆମ ଉପର ଆମର ଦାୟିତ୍ବ ନବା ପାଇଁ କି କେହି ରୁ ରୁ ରହନ୍ତିନ। ସେ ସେଥିଲାଗି ଟିକେ ସତର୍କତାର ସହ ରହିବାକୁ ପଡେ।
ହଁ। ଅଣସର ଘରୁ ବାହାରିଲା ପରେ, ବୈଶାଖ ଗଲା ଜ୍ୟେ ଷ୍ଠ ଗଲା ଆଷାଢ, ଆଷାଢ କୁ ରଥଯାତ୍ରା ହେଇଥାଏ।
ଆଜ୍ଞା।
ଆଷାଢ, ରଥଯାତ୍ରାରେ ଠାକୁର ରଥରେ ବସିକି ସ ସମସ୍ତ ଭକ୍ତ ମାନଙ୍କୁ ତାଙ୍କର ଦର୍ଶନ ଦିଅନ୍ତି। ଯୋଉମାନେ ଏ ହିନ୍ଦୁ ଧର୍ମର ନହେଇକି ବି ମୁସଲମାନ ସମ୍ପ୍ରଦାୟ ର ହେଇଥାନ୍ତି, କିମ୍ବା ଅ ଯିଶୁ ସମ୍ପ୍ରଦାୟର ହେଇଥାନ୍ତି ସେମାନେ ସବୁ ଠାକୁରଙ୍କୁ ଦର୍ଶନ କରନ୍ତି।
ଆଜ୍ଞା।
ହ
ଆଜ୍ଞା। ଯାହା ହଉ ଏତେ କଥା ଜାଣିଲି ଆପଣଙ୍କଠୁ ବହୁତ୍ ଭଲ ଲାଗିଲା। ଆପଣ ବଡ ଭଉଣୀ ହିସାବରେ ବହୁତ ଶିକ୍ଷଣୀୟ କଥା କହିଲେ। ଆପଣଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳିଲା। ବହୁତ୍ ଭଲ ଲାଗିଲା ଠାକୁରଙ୍କ ବିଷୟରେ ଆଲୋଚନା କରିକିରି। ଆଉ ମୁଁ ଏଇଠି କଲ୍ ଟି ମୋର ସମାପ୍ତ କରୁଚି।
ଆଜ୍ଞା।
ଧନ୍ୟବାଦ। ଆପଣଙ୍କୁ
ଆପଣଙ୍କୁ ମଧ୍ୟ।